ହ୍ୟାଲୋ।
ହଁ।
କହ କଁ କରୁଛୁ?
ଆଉ ଗୋଟେ ଟପିକି ଗୋଟେ କହୁ କ ସେଇଠାରେ ପୂରା ଗୋଟେ
ହେଲେ ସେ ଇଏ ପବିତ୍ର ହେଲେ ଜୁନ ମାର୍ଚ୍ଚରେ କରିଛି ଲଗୀନ କରିଛି ମୁଁ କାଲି କହିଛି।
ପବିତ୍ର ଫର୍ମ ସବମିଟ୍ କରିଦେଲାଣି?
ହୁଁ କାଲି ରାତିରେ କରୁଛି ବାରଟା ବେଳୁ ବାରଟା ସେଉଳୁ।
କାଇଁ ମୁଁ ଆଉ ଦେଖିନି ତ। ଭାଇ ମୁଁ ଆ ସେଇ ନା ମେସେଜ କରିଥିଲା।
କାହାକୁ ତତେ?
ହଁ।
ହଁ ହଁ।
ଗଲୁ ମ ତାକୁ କହିଲି ଆଉ ଏମତି ଏମତି କରେ ଆଉ ତମ ଜମାନୁ ପଚାରିଲା ମୋ ନାଁ କିହିଲା କୃଷ୍ଣା ଆନ୍ତ ମୁଁ କହିଲି ହଁ ଅଲରୁ କହିଲା ଆଉ ସେ କୂଳ କହୁଥିଲା କଣ କଥା ହବାକୁ ବୋଲରୁ ମୁ କହିଲି ହଁ ସେ କହୁଥିଲା ଯେ କଣ ତୁମ ଝିଅ ପିଲାମାନ କିଏ ଗ୍ରୁପରେ ଆଡ଼୍ ହେଇନି ସେମାନଙ୍କୁ ଜଏନ୍ କରୁ ଆଉ ଯିଏ ଯିଏ ଫର୍ମ ଫିଲ୍ଅପ୍ କରୁନାହାନ୍ତି ତାଙ୍କୁ କହୁ ଫର୍ମ ଫିଲ୍ଅପ୍ କରିବାକୁ। ମୁଁ କହିଲି ସେ ମନିଷା ଜେନାଙ୍କୁ କହନ୍ତି ଯେ ଜଏନ କରିବ ନହେଲେ ତା ନମ୍ବର ଆଣି ଜଏନ କରେ ତାକୁ ଆଉ କହୁଥିଲା ଆଉ ସେ ଅର୍ଚ୍ଚନା ଅଛିରେ ଆଉ କି ସେ କ୍ରିଷ୍ଣ ବିଷୟ କଥା ହେଲେ ପଚାରୁଥିଲା ସେ।
କହିଦେଲୁନୁ ଜଏନ୍ ହେଇଗଲାଣି। ତାର କାଲି କଲି ମୁଁ।
ହଁ ଯେ ସିଏ ପଚାରିଲା କହିଲା ସିଏ ଅଛି ଗ୍ରୁପ ରେ ମୁଁ କହିଲି ହଁ ଅଛି ପରା। ବୁଲୁ କହିଲା ର ମୁଁ ଚେକ୍ କରି କହୁଛି ବୁଲୁ କହିଲା ହଁ ଅଛି ସେ ଗ୍ରୁପ ରେ ହଁ କହୁଥିଲ ଏଇ ଅର୍ଚ୍ଚନା ଜଏନ ହେଇନିଁ କହିଲି ନାଇଁ ସେ ହେଇନି ତା ନମ୍ବର ଅଛି ପରା ଜଏନ୍ କରେ ବୁଲୁ କହିଲା ମୋ ମକର ପାଖରେ ଅଛି ତା ନମ୍ବର।
ଶୁଣୁନୁ?
ହୁଁ।
ତା ନମ୍ବର ଅଛି ଯେ ସିଏ ବଡ଼ପଡ଼ିଆ ବରତାଡ଼ିଆ ଉପରେ ରହୁଛି ତ ସେଥିପାଇଁ ଆଡ଼୍ କରାହେଉନି କୁଆଡ଼େ ରାଗିଯିବ ତାରେ ଆକ୍ସନ୍ ନେଇଯିବ
କି ଆକ୍ସନ ନବ?
ମାନେ ଇନ୍ତି ଏକା ଆଉ ବାଦଲ ପାଖରେ ଅଛି, ପ୍ଲସ ବାସି ପାଖରେ ଅଛି, ବାସି ତାକୁ ବାସିର ତାର ଗୋଟେ ସାଙ୍ଗ ନା।
ହଁ ସେ ସେଇ କହୁଥିଲା ଭଉ ସେଇଟା ଆ କା କହୁଥିଲା ମୋ ବଙ୍କର ପାଖରେ ଅଛି ତା ନମ୍ବର।
ସିଏ ତାକୁ ଏ ତା ଲିଙ୍କ ପଠେଇଥିଲା ଯେ ସିଏ ରିପ୍ଲାଏ ଦେଇନି ବାସିକି, ବର୍ତ୍ତାଟିଆ ଉପରୁ ଅଛି ସେ ଜଣା ଇନଭାଇଟ୍ କାର୍ଡ଼ ଦେଲା ଏକା ତା ବାବା ତାକୁ କହିବେ ଭଳି ତମ ସ୍କୁଲରୁୁ ହିଁ ଯାଇଛି ବା ଆଇ କଣ ଆଇ କଣ।
ନ ଜଏନ ହେଲେ ନାହିଁ।
ହୁଁ। ମାନେ ତାଙ୍କେ ନିଜେକୁ ନିଜେ ପ୍ରାଇଭେଶି ଭାବୁଛି ରହିଆ ପାଇଁ।
ନା ସେ ସୁତୁଲି ଗୋଟେ
ହୁଁ କହଥିଲା ହେଲା ଦି ଜଣ ଯା, ଦି ଜଣ ଯା, ଦି ଜଣ ଯା ସିଏ ବାସିକି ରିପ୍ଲାଇ ଦେଇନି, ପ୍ଲସ୍ ଇଏ ଲିଜାକୁ ରିପ୍ଲାାଇ ଦେଇନି ଦେଖିଦେଇି ଦି ଯାଇଛି, ଏତେ ବିଜି।
ହଉ ଆଉ ନଦେଲେ ନାଇଁ ଆଉ କଁ କରିଆ।
ହୁଁ।
ମୋର ଅଛି ଯେ ଜଏନ ହେଇନି ତାକୁ ଜଏନ କର ଗ୍ରୁପରେ, ଆଉ ଯାହାର ନାଇଁ କାହାଠୁ ଆଣିକିରି କଂଟାକ୍ଟ ନହେଲେ କ ଯାହା ପାଖରେ ଅଛି। ମୁଁ ତାକୁ ସେ, ହଁ ଝିଅ ମାନର ତାକୁ କହିଛି ବା। ଏ ତୁ ଝିଅ ମାନଙ୍କର ସମସ୍ତଙ୍କର ଆଡ କରେ ଆଉ ଫର୍ମ ଫିଲପ କରିବାକୁ କ ସମସ୍ତଙ୍କୁ, ଏତିକି ତୋ ଦାୟିତ୍ୱ, ଆଉ କିଏ କରିଛି ନ କରିଛି ଫର୍ମ ଫିଲପ ସେ ଆକ୍ସସେସ୍ ବି ତାକୁ ଦେଇଦେଲି। କହିଲି ନାଇ ତୁ ତା ସେ ଚେକ୍ କରେ, କିଏ କରୁଚି କରିନି ତାକୁ ଦେଖିକି କହୁ।
ହୁଁ। ସେ କଣ କ ସେ ଯିଏ ତାକୁ କହିଦେ ଟେକିଲା ଆଉ କ
ବୋଲରୁ ମୁଁ ଆଜି ଯୋଉ ରୋଡ ରୁ ଗଲି ସେ ଆମ୍ବ ନା କଣ ଥିଲା ତାଙ୍କ ଘର ଆଗରେ ମତେ ଦେଖକି ହସୁଛି। ସାର୍ ମୁଁ କେବେ କଥା ହେଇନଥିଲିନି ସେ ପ୍ଲସ ଟୁ ପରଠୁ।
ଦେଖିଲୁ ତୋ ଉପରେ ଶର୍ଦ୍ଧା ଅଛି।
ଶ୍ରଦ୍ଧା ଅଛି ଆ ପ୍ଲସ ଟୁ ପରଠୁ ମୁ ତା ଦିନେ କଥା ହେଇନଥିଲି।
କିଆ ମିିନା ଯାତ୍ରା ରୁ ପଣା ଦେବା ପାଇଁ ହଁ ହଁ
ସେ ଯୋଉ ଫର୍ମ ଫିଲ୍ଅପ୍ କରିଥିଲା ଫର୍ମ ଟା ତାକୁ ପଠେଇଲି ମୁଁ କହିଲି ଧନ୍ୟବାଦ ଓପିନିଅନ ଦେଇଥିବାରୁ ଆଉ ସେ ଦେଇଛି ନା ଏକ୍ସାଇଟେଡ ଅଛୁ ଆମେମାନେ ମୁଁ ହେଲେ ଆମେ ଲେ ଏକ୍ସାଇଟେଡ ଅଛୁ ଏନଫ୍ରିନନାଇନ ଏମତି କହି ଲେଖିଦେଲି।
କାହିଁରେ ସେ ହ୍ଵାଟ୍ସଆପରେ ନା ସେ ଲିଙ୍କରେ?
ଯତ୍ରା ବେଳୁ ତତେ ପଣା ଦେବା ପାଇଁ ଦେଖୁଥିଲା ନା ଆଉ।
ହଁ ସେ ଏବେ ହସୁଚି ହେଲେ ଆଉ ଯାହା ପଡୁନି ତୁ ମୋ ପାଖରେ ଥିଲୁରେ ମୋ ସାଇଟିରେ ତ
ମତେ ଦେଖିରି ହ ମେସେଜରେ କଥା ହଉଥିଲି ତା ସହିତ ସେଥିପାଇଁ ଏତେ ଦିନ ପରେ କଥା ହେଇଛି ନା। ଆଉ ସେ ସିଲେଇରା କହିଲେ କ‌ଅ ଟିକେ ତାଙ୍କେ ହେଲେ ଟିକେ ବୁଝିବେ ଆଉ
ହୁଁ ତାକୁ ଆହୁରି ଟେକିଦବା କଥା ମଁ କହିବା କଥା ତୁ ଟିକେ ରେସପନ୍ସିବିଲିଟି ଟିକେ ନେ ଝିଅ ଆମର ଯଦି ଫ୍ରି ଅଛୁ ବୋଧେ ଟିକେ ଟିକେ ଟାଇମ୍ କାଢିକି ଦେ ଆଉ ଜଣ ଗାଁ ଗୋଟେ ତୋର ଏମିତି ଯାହା ଯେମିତି ପଢୁଚି।
ହେ ସେ ନିଜେ କୋହୁଚି ଯେ ହଁ ମୁଁ କରୁଚି ଆଉ ସେ ତ ନିଜେ କୋହୁଚି ଆଉ ମୁଁ କଣ କହିବି ତାକୁ। ତାର ଗୋଟେ ଇଣ୍ଟରେଷ୍ଟ ଅଛି ମ ହୋଉ ବୋଲି।
ସମସ୍ତେ ଇଣ୍ଟରେଷ୍ଟ ଏଥିରେ ଖାଲି କାହା ପାଖରେ ଟାଇମ୍ ନାହିଁ ହେଲା। ! ! ! ! ! ! ! ! ! !
ବାହାହେଲା ପରେ ତାଙ୍କର ଆଉ ଗୋଟେ ଲାଇଫି ଷ୍ଟାର୍ଟ ହୋଉଚି ତାଙ୍କେ ସେ ଫ୍ୟାମିଲି କଥା ବୁଝିବେ।
ଲାଇଫିଷ୍ଟାଟ ହେଉଚି ଫ୍ରିଡମ୍ ଯାହା ହେଲେ ତ ମିଳିଯାଉଚି ନା ବାହା ନହବା ପୂର୍ବରୁ ଫ୍ରିଡମ୍ ମିଳିନଥାଉଚି ଯେତେ ବାହା ହେଲା ପରେ ଅଧିକ ଫ୍ରିଡମ୍ ମିଳୁଚି। ମୁଁ ଭାବୁଚି ଫ୍ରି ହେଇକି କଥା
ବାହା ହେଲା ପରେ ଫ୍ରିଡମ୍ ନାହିଁରେ ଆଉ ବାହାହେଲା ପରେ ତ ହଜବେଣ୍ଡ ହଜବେଣ୍ଡ ଶାଶୁ ଶ ଅସ୍ ଧରି ତତେ
ଗୋ ଗୋଟେ ଦଶ ଦିନି ଖଣ୍ଡେ ଥିବ ଗୋଟେ ଦଶ ଦିନି ଖଣ୍ଡେ ଥିବ ଇନଭାଇଟ୍ କାର୍ଡ ଛପ୍ ଗୋଟେ ଦଶ ଦିନ ଖଣ୍ଡେ ଥିବ ଇନଭାଇଟ୍ କାର୍ଡ ଛପେଇରି ବାଣ୍ଟିବେ ଆସ ଘର ଘର ବେଲେ ଯିଏ ଯାହା ମାନେ ଫ୍ୟାମିଲି ରେ ଯିଏ ଯିଏ ଆଡ୍ ହେଇନାହିଁ ଯାଏନା ସେମାନେ ତାଙ୍କ ଝିଅ ପୁଅକୁ ଯାହାହେଲେ କଣ୍ଟାକ୍ଟ କରିିକି କହିପାରିବେ କଉଠି ତୁ ସ୍କୁଲରେ କାର୍ଡ଼ ଆଣିକି ଆଜି ଆଇଛି ଆ ନହେଲେ ଆମେ ସ ଫ୍ୟାମିଲି ନମ୍ବର ମାଗିକି ଆମେ କଣ୍ଟାକ୍ଟ ହେଇକି କଥା ହେଲେ ହେଇପାରିବୁ ଏବେ ଏମିତି ଏମିତି ହେଉଛି ଆଉ ଟିକେ ଖାଇବା ପାଇଁ ଟ୍ରାଏ କରେ। ରିକୁଏଷ୍ଟ କରି ପାରିଆ।
ହଁ ବୋଲେ ମୁଁ କହୁଥିଲି ସେଇଟା ବୋଲେ କୂଳ କହୁଛି କି ଆଉ କାର୍ଡ ଦେଅ କିଏ ଦବ ଯାଇକିରି ବୋଲି ତୁ କାଣ ତୁ ଦଉ କିି ଯିଏ ଗାଁ ରେ ଅଛି ସିଏ ଦବ ଯାଇକିରି ତୁ କାଣ ଏତେ ଭାବୁଛୁ।
ହୁଁ ହୁଁ। ଯୋଉମାନେ ଆମ ଉପର ବି ଏ ଯୋଉ କରୁଥିଲେ।
ପଇସା ବି ମାଗିବାକୁ କହୁଥିଲା ଝିଅ ପିଲାମାନଙ୍କୁ।
କିଛି ନାହିଁ।
ମୁଁ କହିଲି କିଛି ମାଗେ ନା ଏବେ ତାଙ୍କୁ କିଛି ବି କହନା।
ଲାଷ୍ଟ ଦିନ ସ୍କୁଲରେ ଯାହା ତାଙ୍କେ ତାଙ୍କ ଆଡୁ
ହଁ ତାଙ୍କ ଆଡୁ ଯଦି ତାଙ୍କେ ଦଉଛନ୍ତି ବୋଲେ ଆପ୍
ଆଉ ଏବେ ଲାଷ୍ଟ ହଁ ହେଲା ଦିନ ତାଙ୍କୁ ଟୋ ଟଙ୍କା ଟେ ବି ମାଗେନି ଭାଇ କିଅଣ ତ ତମେମାନେ ଆମେମାନେ ସବୁ ଜବ୍ କଲୁନୁ ତମର ଭାଇ ଅଳିଆ ହୋଇକି କହିକି ମନେଇକି ରଖିକି ଟେକା ଟେକି କରିକି ଲାଇବେ। ଆଉ ଯେ ଏଇନେ ପଇସା ଚାନ୍ଦା ଯଦି ଦେଖିଦେଲେ କେତେ ଅଧେ ଝିଅ ରହିଯିବେରେ।
ଆହା ହଁ ସତ କଥା ତ ଆଉ ମୁଁ ସେଇଟାକ କହିଲି ତୁ ଯଦି ଏବେ ତାଙ୍କୁ ପଇସା ମାଗିଦଉ କିଏ ଆଇଏନି ରେ ବାବା ଏବେ ଯେତିକି ଦେଖା ଆଇ ମେସେଜ କରିଛନ୍ତି ସେତିକି। ତୁ ପଇସା ମାଗୁ କି ହେଲେ ଆଇଏନି। ନାଇଁ ନାଇଁ କଟିିବନି ସେ ଆପ୍ ଓପେନ୍ ଥିବ ବୋଲେ ବ୍ୟାକ୍ଗ୍ରାଉଣ୍ଡରେ କଟିିବନି।
ସେଇଦିନ ସମସ୍ତଙ୍କର ଫ୍ୟାମିଲି ସେମ ନାହିଁ ନା ସେ ଝିଅ ଝିଅ ମାନେ ତ ଆହୁରି ବେଶୀ ପୁଅମାନେ ତ କୋଉଠୁ ହେଲେ କାହାକୁ ହେଲେ ମାଗିକି ଆଣିବେହାରି କିନ୍ତୁ ଝିଅ ମାନେ କାହାଠୁ ମାଗିବେ କାହାକୁ ମାଗିବେ କହୁନୁ? ସମସ୍ତ ସେ ସତୁରି ବାହାରି ପଡିଲାଣି କି ନା ତାକୁ ପଚାଶ ହଜାର ସେମିତି କରି ରଖିଛି ଏକାଉଣ୍ଟ ରେ ରଖିଛି। କହୁଥିଲି ନା।
କିନ୍ତି କଣ ପଚାଶ ହଜାର କୋଉଠୁ ଆଣିଲାରେ?
ହଜବେଣ୍ଡ ଦେଇଥିବ ରଖିବା ପାଇଁ କେତେ ମାସ ମାସଟା ରଖିଥିବ ସେମିତିରେ ତ ତାର ପୁଅଟା ଆଜ୍ଞା ମୁଁ କହିଲି ଏତେ ଯାଏଁ କରୁନ ପୁଅଟା ତୋର ଝିଅ ହେଇଥିଲେ ହଁ ଟେନସନ ଲାଗିଥାନ୍ତା।
ଶାଶୁଘର ପଠେଇଥାନ୍ତୁ।
ହୁଁ। ତାପରେ କହିଲା ଶୋଇ ପଡ଼ି କେମିତି ପୁଅ ଶୋଇବ ନେଷ୍ଟ ତୋର ଆଗେ ଭାଗିବ। ତା ହରେ ଗୋଟେ ତିନି ଚାରି ମାସ କଥା ହେଲେ ତାଠୁ ଗଲେ ପଇସା ଖଚେଇ ଦେଇକି ସେ ସେ ରିପ୍ଲାଏ ରହୁନିବ ତା ହଜବେଣ୍ଡ କହୁଛି ପୋଡା ଥିଲେ କଥାବ ଛି ପଚାରୁଥିଲା। ବେଲୁ ଜି ତା ହଜବେଣ୍ଟ କୁ କହିଲା ନାଇଁ ସ୍କୁଲ ଫ୍ରେଣ୍ଡ୍ ଟା ଆଉ ଟୁଗେଦର ହବ ଆଗୁକତ ସେଥିପାଇଁ କଣ କାମ ଅଛି ସେଥିପାଇଁ ମେସେଜ କରିଚି ଏଟା କୋହୁଚି ସିଏ ମତେ ମେସେଜ କରୁଥିଲା ଆଉ। ତାଆଡୁ ଆଉ ଏଇଟା ହୋଉନି କିଅଣ ଦେଖେରେ ଆଜି ଆଉ।
ସାଉ ପରା ଏରୋପ୍ଲେନ୍ ମୋଡ ଅନ୍ ସ୍କ୍ରିନ୍ ଟା ବନ୍ଦ ହେଲେ ଚାଲିବ ବୋଧେ। ହାଲୋ।
ହୁଁ।
ହଁ ମୁଁ ସ୍କ୍ରୀନ ଟା ଅନ୍ କରି କଥା ହୋଉ
ଶୁବୁନି ମ ନେଟୱାର୍କ କୁ ନେଇକି ଆଣ।
ହାଲୋ।
ହୁଁ କ‌ଅ କ‌ଅ।
ମୁଁ ସେ ସ୍କ୍ରୀନ୍ ଟା ଅନ୍ କରି କଥା ହୋଉଥିଲି ଯେ ଉପର ଆଡୁ ନୋଟିଫିକେସନ ସେ ବାର ଖସିଗଲା। କାନୁକୁ ବାଜିକିରି ସେ ଏରୋପ୍ଲେନ ମୋଡ ଅନ୍ ହେଇଗଲା। ମୁଁ ଆଉ ଥରେ ସ୍କ୍ରୀନଟା ଅଫ୍ କଲି।
ହୁଁ ଉଁ
ଫିଲ୍ କରିଚନ୍ତି ସେ ଫର୍ମଟା? ଏ ପବିତ୍ର ର ନାଁ ମୁଁ ଦେଖିନି ମ। ତା ନାଁ ଆଉ କଣ ଦେଇଦେଇଛି ନା କଣ?
ଗ୍ରୁଫରେ ଲିଙ୍କ
ଲିଙ୍କଟା ପଠେଇଚି ଯେ ସେ ଫିଲ୍ ପା ଫର୍ମ ଫିଲ୍ଅପ
ସମମିଟ କରନି ସମମିଟି କରିନଥିବ ବେ। ତାକୁ କୁହ ସବମିଟ୍ କରିବ ମୁଁ ସେ କହୁ ହେଲା ମୁଁ ସେ ଲିଙ୍କ ଟାକୁ ଓପେନ କରିଦେଲି ତାର ନାଁ ଫାଁ ସବୁ ଆଇଲା ତ ମୁଁ ଓକେ ଦବେଇ ଦେଇଛି ଗ୍ରୁପରେ କହିବାକୁ ପଡ଼ିବ ସବମିଟ୍ କରେ ଖାଲି ଲେଖିଦେଇଛୁ କିଅଣ।
ସେ ସବମିଟ କରିନି ମୁଁ